ଭାଇ।
ହଁ ଭଉଣୀ ନମସ୍କାର।
ହଁ ହଁ ଭାଇ ନମସ୍କାର।
ଆଉ ଭଉଣୀ କଣ କରୁଥିଲେ?
ହଁ ଭାଇ ଏଠି ଟିକେ ଖାଇଲି ମୁଁ ଟିକେ ବହୁତ ଘରେ ଗରମ ଲାଗିଲା ତ ହେଲା ତାପରେ ବର୍ଷା ଟିକେ ହେଇଯାଇଛି ବାହାରେ ବାହାରେ ଟିକେ ଥଣ୍ଡା ଲାଗୁଛି ମୁଁ କହିଲି ଯାଉଛି ବାହାରେ ବୁଲି ଆସେ। ଆଉ ଘରେ ବସିଲେ ବହୁତ ଜୋର ଗରମ ଲାଗୁଛି ଆଉ ଫ୍ୟାନ ବୁଲିଲେ ବି ବର୍ଷା ହେଇକି ଜମା ଥଣ୍ଡା ଲାଗୁନି।
ହଁ ଏଇନା ହଁ ଏଇନା ଗରମ ଦିନ ଆଉ ଘରେ ଗରମ ତ ହବ। ଆଉ କଣ କରିବା। ଆଉ ଭଉଣୀ ଦେହ ପା ସବୁ ଠିକ ଅଛି ନା ହୁଁ ଆଉ ନା ଦେହ ପା ଠିକ ଅଛି ନା।
ହଁ ଭାଇ ବହୁତ ଭଲ ଅଛି ଦେହପା ମୋର ଆଉ ତମର କେମିତି ଅଛି ଦେହପା?
ହଁ ଈଶ୍ଵରଙ୍କ କୃପାରେ ସବୁ ବହୁତ ଭଲରେ ଅଛି। ଘରେ ବି ସମସ୍ତେ ମୋର ବହୁତ ଭଲରେ ଅଛନ୍ତି ଆପଣଙ୍କ ଘରେ କେମିତି କଣ ସବୁ ଅଛନ୍ତି?
ହଁ ଭାଇ ଠାକୁରଙ୍କ ଆଶୀର୍ବାଦ। ଆରେ ମୋ ପରିବାର ମୋ ଘର ଲୋକ ମାନେ ସବୁ ବହୁତ ଭଲରେ ଅଛନ୍ତି। ସବୁ ଠିକ ଠାକ ରେ ଅଛନ୍ତି ବାପା ମା ମୁଁ ସମସ୍ତେ ଭଲରେ ଅଛି।
ହଁ। ଆଉ ଭଉଣୀ ଆଜି ଆପଣ ସକାଳୁ କଣ ଖାଇଛନ୍ତି ସଂକ୍ଷପ୍ତ ସଂକ୍ଷିପ୍ତରେ କିଛି କହିବେ କି।
ଭାଇ ମୁଁ ଟିକେ ସଂକ୍ଷିପ୍ତରେ କହିଲେ ତ ଟିକେ ହବନି ଟିକେ ଟିକେ ଟାଇମ ଆପଣଙ୍କୁ ଟିକେ ସମୟ ଦେବାକୁ ଶୁଣିବାକୁ ପଡିବ ସମୟ ଦେଇ ମୁଁ ସକାଳୁ ଉଠିଲି ଆଜି ଉଠିକି ନିଜେ ଶୁଣନ୍ତୁ ଶଣନ୍ତୁ ଭାଇ ମୁଁ ସକାଳୁ ଉଠିକି ଆଜି ମୋ ନିତ୍ୟ କର୍ମ ସାରିଦେ ସାରି ଦେଇ ସକାଳେ ଆଜି ମୁଁ ପର ତା ଭଜା ସହିତ କ୍ଷୀର ମାନେ ଖାଇସାରିଲେ କ୍ଷୀର ଖାଇଲି ହେଲା। ପରଟା ଭଜା କ୍ଷୀର ଖାଇକି ତାପରେ ଦେନ୍ ମୋର ମୋର ମଝିରେ ଟିକେ କିଛି କାମ ଥିଲା ବୁଲାବୁଲି ମାମୁଁ ଘରକୁ ଯାଇ ବୁଲି ବୁଲି ଆସିକି ଘରେ ଆସିକି ପଖାଳ ଟିକେ ଆଳୁ ସିଝା ଟିକେ ଆଉ ବାଇଗଣ ଚକଡା ଟିକେ ଭଜା ଭଜି ଏମିତି ଖାଇଲି ଖାଇ ଦେଇ ଫୁଣି ଟିକେ ମା ଏକୁଟିଆ ହଇରାଣ ହଉଥିଲା ରୋଷେଇ କରିବା ମାଆଙ୍କ ସହିତ ଟିକେ ମିଶିକି ରୋଷେଇରେ ବାସ କରିଦେଇ ମୁକ କଇଲିକି ଲଖ ହଁ ଆ ର ସେବା ତ କରି ଟିକେ ଅଣ୍ଟା ଟାୋର ବିନ୍ଧା ହେଲା ଖଟରେ ଶୋଇଲି ହେଲା ଶୋଇକିୁଣି ଖରାବେଳେ ମା ଯଉଁ ହେଇଥିଲା ଆମର ଭାତ କରରା ଭଜା ଡାଲି ଆଳୁ ଭତ୍ତା ଶାଗ ଭଜା ଆଉ ସୋୟାବିନ ତକାରୀ ଖାଇ ଦେଇେଇକ କି ମୁଁ ଟିକେ ମୁଁ କହିଲି ଯାଉଚି ଟିକେ ସାଙ୍ଗସାଥି ସହିତ ବୁଲି ଆସେ ମୁଁ ଗୋଟେ ସାଙ୍ଗ ଡ଼ାକି ଆମ ବୁଲିବାକୁ ଯିବା ସତିଆ।
ହଁ।
ତା ସହିତ ଯାଇଥିଲି ଆଉ ସନ୍ଧ୍ୟାବେଳେ ଫେରିଲି ଆଉ ତମେ କଣ ଖାଇଥିଲ ଆଜି?
ମୁଁ ଭଉଣୀ ଆମର ଗୋଟା ଆମ ବିଦ୍ୟାଳୟରେ ଆଜି ଗୋଟେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତ ସେଠି ଆମର ଭୋଜି ଭାତ ର ବି ଆୟୋଜନର୍ କରାହେଇଥିଲା ତ ମୁଁ ସେ ସେ-ଗାଧୁଆ ବେଳେ ଖାଇଥିଲି। ଆମର ସେଠି ହେଇଥିଲା ଭାତ ଡାଲି ଖଟା ଘାଣ୍ଟ ପାସେ।
ହଁ।
ଆଁ ହଁ। ଆଉ ଭଉଣୀ ମୁଁ କହୁଥିଲି ଦେଖନ୍ତୁ ଆପଣଙ୍କ ଆପଣ ତ ଗାଁରେ ରହୁଥିବେ?
ହଁ ଭାଇ ମୁଁ ଗାଁ ରେ ହିଁ ରୁହେ।
ହଁ ତ ଆପଣ ସ୍ ହ ସିଆଡେ ରଜ ପର୍ବ ହୋଲି ପର୍ବ ଏସବୁ ପାଳନ ତ ହୁଏ?
ହଁ ଭାଇ ଆମର ଏପଟେ ରଜ ପର୍ବ ବହୁତୁ ଧୁମ୍ ଧାମ୍ ରେ ପାଳନ ହୁଏ। ହୋଲି ଟେ ବି ତା ଠାରୁ ଆଉ ଟିକେ ଭଲ୍ ସେ ପାଳନ ହୁଏ ହେଲା, ରଜ ପର୍ବରେ ଆମର କଣ?
ହଁ ଦେଖନ୍ତୁ ମୁଁ ତ ସହରରେ ରୁହେ, ହଁ କହୁନାହାନ୍ତି ହଁ କୁହନ୍ତୁ।
ରଜ ପର୍ବ କଥା ଶୁଣନ୍ତୁ ରଜ ପର୍ବରେ ଆମେ ଝିଅ ପିଲା ସବୁ ସଜବାଜ ହେଇ ପିଠାପଣା ଖାଇ ସବୁ ପାଖ ଆଖ ଆମ ଯଉ ବଡ଼ାବାପା ସାଙ୍ଗସାଥି ଘରକୁ ଯାଇକି ହେଲା ଧୁମ୍ ଧାମ୍ ରେ ଦୋଳି ଖେଳି ଚାରିଆଡେ ପୁରା ବୁଲାବୁଲି କରିକି ଆମେ ମଜା ମସ୍ ସ୍ତି ପୁରା ରଜ ପାଳନ କରୁ ଖାଲି ଝିଅ ପିଲାଙ୍କର ତ ସଜବାଜ ହେବେ ରଜ ତିରେ ସଜବାଜ ହେଇ ବୁଲିବା କଥା ଆଉ କଣ ପିଠା ଖାଇବେ ଏଠୁ ପାନ ଖାଇବେ ମିଠା ପାନ ଖାଇବେ ରଜ ପାନ ଖାଇ ବୁଲିବେ ହେଲା। ତାପରେ ରହିଲା ହୋଲି ହୋଲି ଟା ଆମ ଗାଁ ଲୋକ ସବୁ ଆମେ ମିଶିକି ଆମ ସାହିରେ ଆମେ କେତେ ଛୁଆ ଅଛୁ ବହୁତ୍ ଛୁଆ ଅଛୁ ଆଠ ପନ୍ଦର ଜଣ ଛୁଆ ମିଶିକି ପଇସା ଆଦାୟ କରିକି ଭ ରଙ୍ଗ ରଙ୍ଗୋଲି ଆଣିକି ମିଠା ଫିଠା ଆଣି ପଣା ତିଆରି କରି ଭୋଜି ଫୋଜି ବି ମଧ୍ୟ କରୁ ହେଲା, ସାଙ୍ଗ ହେଇ ସବୁ ଖାଉଁ। ଖାଉ ଭୋଜି ଫୋଜି କରୁ ମିଶିକି ମଜାମସ୍ତି ହୁଏ ଆମର ବହୁତ୍ ଏପଟ୍ ସାଇଟ୍ ରେ ହୋଲି ଆଉ ତମେ ତ ସହରରେ ରହୁଥିବ ସହରରେ କିଛି ବି ମାନେ କେତ୍ କେବେ ବି କିଛି ବି ଲାଗୁନଥିବ କିଛି ପର୍ବପର୍ବାଣି କିଛି ଲାଗୁନଥିବ ସବୁଦିନ ଯାହା ପର୍ବ ପର୍ବାଣୀ ରେ ବି ତମର ସେଇଆ।
ଆ ଆ। ଆମେ ଖାଲି ଗୋଟା ମାନେ ଖାଲି ନୂଆ ଡ୍ରେସ ପିନ୍ଧି ବୁଲୁ। ଆଉ ଦି ତିନି ଜଣ ମିଶିକି ଆମେ ଯଦି ହୋଲି ଖେଳୁ ଖେଳୁ ନହେଲେ ନାହିଁ ଆମେ ସେମିତି କେବେ ଧୁମଧାମ ରେ ପାଳନ କରିନୁ ହୋଲି।
ଉଁ ହୁଁ। ଆଉ ଭାଇ ଦେହ ପା ଅ ଦେହ ପା ଦେହ ପା ଭାଇ ମୁଁ କହିଲି କେମିତି ଅଛି ତୁମର।
ନାଇଁ ଦେଖନ୍ତୁ ଦେହ ପା ତ ମୋର ବହୁତ ଭଲ ଅଛି ତ ଦେଖନ୍ତୁ ମୁଁ ଆ ଆପଣଙ୍କୁ କିଛି କଥା କହୁଚି ଯୋଉଟା କି ମନେ ରଖିବେ ଯୋଉଟା କିି ଆପଣଙ୍କର ଆ ଗୁକୁ ଭବିଷ୍ୟତରେ ବହୁତ କାମରେ ଆସିବ ଦେଖନ୍ତୁ ସ ସ ଶରୀରର ମୁଖ୍ୟତଃ ଚାରୋଟି ଜିନିଷ ରହୁଛି ଯୋଉଟା କି। ଶରୀର ପାଇଁ ବହୁତ ଆବଶ୍ୟକତା ଆ ସେଇ ଚାର ଟି ଜିନିଷ ବିନା ଶରୀର। ମାନେ କୌଣସି କାର୍ଯ୍ୟ କରିପାରିବନି ବୁଝଛନା। ତ ସେମ ମୁଖ୍ୟ ଚାଷ ଚାରୋଟି ଜିନିଷ ହଉଚି ପ୍ରଥମତଃ ଆମର ହଉଚି ଖାଦ୍ୟ। ଦ୍ଵିତୀୟରେ ହଉଚି ପାଣି ପିଇବା। ତୃତୀୟରେ ହଉଚି ଆମର ଶୋଇବା ଚତୁ ଥରେ ହଉଚି ମାନେ ଆମର ନିତ୍ୟ କର୍ମ ଯଉଗୁରା ସବୁ।
ହୁଁ।
ତ ଦେଖନ୍ତୁ ପ୍ରଥମେ ହଉଚି ଖାଦ୍ୟ। ଖାଦ୍ୟ ହଉଚି ଏକ ଏପରିକା ଜିନିଷ ଯାହାକୁ ଦେଖନ୍ତୁ। ଫୋନକୁୁ ଯଦି ଆମେ ଚାର୍ଜ ନ ବସେଇବା ଫୋନକୁୁ ଆମେ ଚଲେଇ ପାରିବା କି।
ନା।
ତ ସେମିତି ବିନା ଖାଦ୍ୟରେ ଆମ ଶରୀର କୌଣସି କାର୍ଯ୍ୟ କରିପାରିବ ନାହିଁ। ଆଉ ଦ୍ଵିତୀୟରେ ଆମର। ହଁ ଆଉ ଦ୍ଵିତୀୟରେ ଆମର ରହିଲା ଯେମିତି ପାଣି। ବିନା ପାଣିରେ ଦେଖନ୍ତୁ ଆପଣ। ଙ୍କ ଦେହ ବହୁତ ଦୁର୍ବଳ ଲାଗିବ ଆଉ ପାଣି ଯଦି ଆମେ ଅଧିକା ନ ପିଇବା। ଆମ ପେଟରେ ବହୁତ ସମସ୍ୟା ଦେଖାଯିବ ଆମ ଖାଦ୍ୟ ସବୁ ହଜମ ହବନି।
ଭାଇ ତାହେଲେ ଆପଣ ବୋଧେ ଛୋଟବେଳେ ବହୁତ ପାଠ ପଢିକି ଫୋକସ ଦେଇଛନ୍ତି ମାନେ ସବୁ ଜାଣନ୍ତି। ଏତେ ବୁଦ୍ଧି ଆପଣଙ୍କର ମୁଁ ସେଇ କଥା ଭାବୁଚି।
ହଁ ନାଇଁ ଦେଖନ୍ତୁ ଏଗୁରା ଆମେ ପାଥରେ ନବାନି ଏ ଯୋଉ ଜିନିଷ ମୁଁ ସବୁ। କହୁଛି ଆମେ ୟାକୁ ପାଠରେ ନବାନି। କାରଣ ଏୟା ଏସବୁ ଜିନିଷ ଯୋଉମାନେ ବି ଜାଣିନାହାନ୍ତି ଯୋଉ ବ୍ୟକ୍ତି ମାନେ ସେମାନେ ଭବିଷ୍ୟତରେ ବହୁ ତ ହଇରାଣ ହବୁ।
ସେ ଭାଇ ଆପଣ ଯାହା କହୁଛନ୍ତି ସେରା ସତ କଥା ଯେ ମାନେ ସବୁ ବିଷୟରେ ଆମକୁ ଟିକେ ଜାଣିବାକୁ ପଡିବ ପା ପାଠ ସହିତ ସାଠ ମଧ୍ୟ ଆମେ ଯଦି ଏଗୁରା ଜାଣିିକି ନିଜର ଗୋଟେ ମାନେ କଣ ହବ ଯତ୍ନ ନବାନି ଦିହର। ଦିନେ ନା ଦିନେ ଆମର ଅସୁବିଧା ଭୋଗିବାକୁ ପଡିବ ଭାଇ ବିଶ୍ଵାସ କରିବେନି ମୁଁ ଏ ଏମିତି ଆପଣ ଯାହାବି କହିଲେ ମୁଁ ଏମତି ମଝିରେ ମୋ ଦେହଟାକୁ ଅସୁସ୍ଥ କରିଦେଇଥିଲି ଏମିତି ଖାଇବାର ଠିକ ଟାଇମ ରେ ଖାଉନଥିଲି ଠିକ ଟାଇମ ରେ ଶୋଉନଥିଲି ଠିକ ଟାଇମ ରେ ପାଣି ପିଉନଥିଲି। ଖାଦ୍ୟ ବିନା ଆମର କି ମାନେ ଦେହ ବହୁତ ଅସୁସ୍ଥ ହେଇଯାଇଥିଲା ମୋର ତାପରେ ମୋ ଭାଇ ମାନେ କଣ କଲେ। ମତେ ମୋ ଭାଇ ତିନି ଚାରି ଜଣ ମିଶିକି। କହିଲେ ଚାଲେ ମେଡିକାଲେ ମେଡିକାଲେ ନେଇକି ମୋର ଟିକେ ରକ୍ତ ପରୀକ୍ଷା କଲେ ରକ୍ତ ପରୀକ୍ଷା କଲେ ଜଣା ଲା ଯେ ମୋ ଦେହ ବହୁତ ଖରାପ। ମତେ ଡକ୍ଟର କହିଲେ କି ଅଳପ ଦିନେ ପାଗିଲିି ହେଇ ଯିବ ଯଦି ରହିଥାନ୍ତ ତାପରେ ସେମାନେ ତ ନେଇଗଲେ ମେଡିକାଲରେ ସେ ଡକ୍ଟର ମତେ। ବହୁତ ପ୍ରକାର ଔଷଧ ଦେଇକି ମତେ ଟିକେ ଭଲ ଲାଗିଲା ଟା ମତେ କହିଲେ ଯାଅ ଘରକୁ ଘରକୁ ଆ ସିଲା ପରେ ଏଥର ମୁଁ ଭଲସେ ଖିଆ ପିଆ କରୁଛି। ଆଉ ତୁମେ ଭାଇ ଦେହର କେମିତି ଯତ୍ନ ନଉଛ କହିବ ଟିକେ?
ହଁ ମାନେ ଦେଖନ୍ତୁ ସ ମୁଁ ତ ସେଇ କଥା ହିଁ ଆପଣଙ୍କୁ କହୁଥିଲି ନା ଦେଖନ୍ତୁ। ଆଉ ଶରୀରକୁ ଠିକ ଟାଇମ ରେ ମାନେ ଦେଖନ୍ତୁ। ଶୋଇବା ବି ଦରକାର। ଆମ ଗୋଟେ ମେସିନ ଯା ସରିର ବି ସେୟା ନା ମି ମେ ତେଣକିି ଯଦି ଆମେ ଏ ମାନେ ଯଦି ଆମେ ତାନେ ଏମିତି ଖଟଉଥିବା ତ ସେ ମେସିନ କେତେବେଳେ ନା କେତେବେଳେ ଖରାପ ହିଁ ହବ। ବୁଝୁଚନ୍ତନା ହଁ ଯଦି ଆମେ ତାକୁ କିଛି ସମୟ ପାଇଁ ରେଷ୍ଟ ଦେଇଦବା ତ ମେସିନ ଟିକେ ଥଣ୍ଡା ହେଲା ପରେ ପୁଣି ଯେମିତି ଚାଲୁଥିଲା ସେମିତି ଚାଲିବ। ସେମିତି ଶରୀରକୁ ବି ଆମର ରେଷ୍ଟ ଦରକାର। ବୁଝ ନା ଯଦି ଠିକ ଟାଇମ ରେ ଆମେ ନ ଶୋଇବା ବେଶୀ ଆମକୁ ହୃଦୟଘାତ ହବ। ଦେଖନ୍ତୁ ଯେତିକ ଲୋକ ବି ମରୁଛନ୍ତି ସବୁ ହୃଦୟଘାତରେ ସେ ଟାଇମ ହେଇଥିବ ସବୁ ରାତି ଟାଇମ।
ହୁଁ ହଁ ହଁ ଭାଇ ବୁଝୁଛି ଭାଇ ଶୁଣନ୍ତୁ ଭାଇ ଶୁଣନ୍ତୁ ହଁ ମୁଁ ବୁଝୁଛି ଆ ଆପଣ ଯାହା କହୁଛନ୍ତି ଯେ ଭାଇ ଆପଣ ବେଶୀ ଅରୁଆ ଖାଇବାକୁ ଭଲ ଲାଗେ ନା ଉଷୁନା ଖାଇବାକୁ ଭଲ ଲାଗେ ଆଇଁଷ ନା ସାଧା ମାନେ କହିବେ କ ଖାଇବା ଭିତରେ କଉ ଖାଇବା ବେସି ଭଲ ଲାଗେ?
ଦେଖନ୍ତୁ ମୁଁ ତ ଆମିଷ ପ୍ରେମୀ। ଆଉ ଆମିଷ ସାଙ୍ଗରେ ଦେଖନ୍ତୁ ମାଛ ସାଙ୍ଗରେ ମତେ ଭଲ ଲାଗେ ଉଷୁନା ଭାତ। ଆଉ ଚି କେନ ସାଙ୍ଗରେ ମତେ ଟିକେ ଭଲ ଲାଗେ ଅରୁଆ ଭାତ, ମଟନ ସାଙ୍ଗରେ ଟିକେ ଭଲ ଲାଗେ ମ ଏ ଉ ଯୋଉ ଅରୁଆ ଭାତ। ଆଉ ବାକି ଚିଙ୍ଗୁଡି ସାଙ୍ଗରେ ମୋର ଟିକେ ପଖାଳ ଦରକାର।
ହୁଁ ଭାଇ ଆପଣ ପୁରା ଖାଇବା ମାନେ ଜାଣିଛନ୍ତି ପୁରା ଖାଇବା ଟେଷ୍ଟ କେମିତି କଣ ପୁରା ଜାଣିଛନ୍ତି।
ହଁ ସେମି ତ ଖାଇବାର ଟେଷ୍ଟ ବହୁତ ଭଲ ରୁହେ ସବୁବେଳେ। ହୁଁ।
ଆସିବ ବୁଲିବାକୁ ଆମେ ବି ଆସିଲେ ଆପଣଙ୍କୁ ପଖାଳ ସହିତ ଚିଙ୍ଗୁଡି ମାଛ ଛେଚେଡ଼ା
ହଁ ଆପଣ ଯଦି ମତେ ଡାକିବେ ଆପଣଙ୍କ ଘରକୁ ତ ମୁଁ ନି ଶ୍ଚୟ ଯିବି।
ଭାଇ ନିଶ୍ଚିନ୍ତ ଆପଣ ଯେବେ ଆସିବାକୁ ମାନେ ଆପଣ ଯେବେ ଆସନ୍ତୁ ଆପଣ ଯେବେ ପିବେ ଆସ କିନ୍ତୁ ମୁଁ ଆପଣ ପାଇଁ ସବୁ ବେଳେ ଡାକୁଛି ଆପଣଙ୍କୁ କେତଳେ କୋଉ ଦିନ ଆସିବେ ଆମର କୋଉ ଦିନ ଆସିବ ଆମ ଘରୁକୁ।
ତାଲେ ତୁ ଘରେ ତ ମୁଁ ଘରେ ତ ମୁଁ କଥାବାର୍ତ୍ତା କରୁଥିଲି ତ ଆମେ ବାହ ଆସନ୍ତା ବୁଧବାର ଦିନ ଆମେ ବାହାରାରୁଛୁ ଯିବୁ ବୋଲି।
ହଁ।
ଆଉ ତ ଆପଣ ହ ତ କହିଲେ କଣ ପଖାଳ ଚିଙ୍ଗୁଡି ଭଜା ଦେବେ ଆଉ। ଆଉ ମୋ ନାକି ରଖିଥିବେ ମୁଁ ଗଲେ ଖାଇବା ଆଉ।
ନିଶ୍ଚିନ୍ତ ନିଶ୍ଚିନ୍ତ ଭାଇ ଆପଣ ଗୋଟେ ମୋ ଭାଇ ଏତେ ଦିନ ପରେ ମତେ ମନ ପକେଇଛନ୍ତି ମତେ ଏତେ ବେଷ୍ ସମସ୍ତଙ୍କ ଭିତରେ ଗୋଟେ ବାଛିକିଛନ୍ତି ମୋ ଭଉଣୀ ଗୋଟେ ମନେ ପକେଇଛନ୍ତି ଆପଣଙ୍କୁ ମୋ ଭାଇ ମୁଁ ଆପଣଙ୍କୁ ଡାକିବିନି। ନିଶ୍ଚିନ୍ତ ଡାକିବି ଆଉ ତା ସହିତ ଆମ ନଈରେ ବଢିଆ ଚିଙ୍ଗୁଡି ମାଛ ଧରା ହୁଏ। ଦେଶୀ ଚିଙ୍ଗୁଡିି ଛେଚ୍ଚା ଚିଙ୍ଗୁଡିୀ ଭଯା। ଆଉ ଭାଇ କହିବିନି ଆମ ନହିବ ଆମେ ପାଣିର ଖରାଦିନ ପାଣିର ଟୋଟାଲି ସୁବିଧା ଆମର।
ହଁ ବହୁତ ଭଲ ଲାଗ ଏତେ ଆପଣ ଚାଷ ବାସରେ ବହୁତ ସୁବିଧା ହୋଉଥିବ ସେକରେ ନାଇଁ।
ହଁ ହଁ ଭାଇ କୁହ ନଈ ନାଳ ଲୋକମାନେ ପାଣି ପାଆନ୍ତିନି ଖରାଦିନେ କିନ୍ତୁ ଆମ ଏପଟେ ପାଣିର ଯେତିକି ସୁବିଧା ଭାଇ ବିଶ୍ଵାସ କରିବନି କୋଉ ପଟ ଏରିଆରେ ନାହିଁ ପୁରା ଆମର ବଡ଼ ବିରବା ନୁଁହେଁ।
ହଁ। ତାପରେ ତମ ଗାଁ ଏକରେ ବି ଆଉ ଗୋଟେ ନଈ ଅଛି ତମ ଗାଁ ସେକରେ ନଈ ଆକରେ ନାଇଁ ତାେ ପୁରା ମଝିରେ ଅଛ ଆଉ।
ହଁ ଭାଇ ଆପଣ ତ ସବୁ ଜାଣିଛନ୍ତି ଆଉ କଣ କହିବେ ଆପଣ ନଈ ବିନା ଜଳ ବିନା ସୃଷ୍ଟିନାଶ ଜଳ ବିହୁନୀ ସୃଷ୍ଟିନାଶ ଯେମିତି କୁହନ୍ତି ଜଳ ବହୁଳ ବି ବହୁତ ହେଲେ ଯିବା ଆଉ କଣ। କମିଲେକି ଯିବା ଆମ ଯାହା ଟିକେ ସୁବିଧା ଅଛି ଯେମିତି ବହୁତ ଏ ବନ୍ୟା ବନ୍ୟା ହେଲେ ବି ଆମେ ଚାଷ ଫାସ ଆମର ବୁଡ଼ିଯାଏ ଭାଇ।
ହଁ ଆଚ୍ଛା ଭଉଣୀ ମୁଁ କହୁଥିଲି କି ଆଉ ଆପଣଙ୍କ କଥାକୁ ମୁଁ ରଖି ନିଶ୍ଚୟ ଆପଣଙ୍କ ଘରକୁ ଯିବି ଆପଣ ମୋ ଲାଗି ପ ପଖାଳ ଆଉ ଚିଙ୍ଗୁଡି ବଜା ରଖିଥିବେ ତ ମୋର ଯେ ତୁ ଶୋଇବାର ସମୟ ହେଇଗଲାଣି ତ ମୁଁ ଏବେ ଆପଣଙ୍କ ସହିତ ଆଉ ତ କଥା ହେଇହବନି ଯେହେତୁ ମୁଁ କାଲି ତ ଯିବି ଆପଣଙ୍କ ଘରକୁ ତ ମୁଁ କଲ୍ ଟିକେ ରଖୁଚି ଆପଣଙ୍କ ସହିତ ପରେ କଥା ହବା ଆଉ। ଆଉ।